ହାଲୋ।
ଆଉ।
ହାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର ମୋର ଶୁଵାଯାଉଚି ଆପଣଙ୍କୁ!
ଆଜ୍ଞା।
ଆଉ କଣ କରୁଚନ୍ତି?
ନାଇଁ ରୋଷେଇ କରୁଥିଲି ଆଉ ସାରିକି ଏ ବସଚି।
କଣ ରୋଷଇ ଅଛି!
ରୋଷେଇ ଆମର ହେଇଚି ଏଇନା ଭାତ, ଡାଲମା, ଶାଗ ଆଉ ଭଜା ହେଇଚି ଆଉ।
ନାଁ ଖିଆ ପିଆ ସଇଲାଣି!
ଆଜ୍ଞା।
ଖିଆପିଆ ସଇଲାଣି!
ହଁ ପଖାଳ ଖାଇଚି।
ଅହ।
ଆଉ ଆପଣ କଣ କରୁଛନ୍ତି!
ନିଦକୁ ବସିଚି ଆଉ ବର୍ଷାବେଳ ବସଚି ଆଉ।
ହ୍ୟାଲୋ।
ହାଲୋ।
କହିଲି ବର୍ଷା ହଉଚି ଆପଣଙ୍କ ଆଡେ!
ଉଁ ହଁ ଜୋର ହଉଚି ବର୍ଷା।
ଆହ।
ଆପଣଙ୍କ ଆଡେ ହଉଚି।
ହଁ ହଉଥିଲା ଏଇନା ଜଷ୍ଟ ଟିକେ ଛାଡିଚି, ସକାଳୁ ଛାଡି ନଥିଲା ଜମାରୁ।
ଅହ।
ଅ ଆପଣ ଖାଇଛନ୍ତିଟି!
ହଁ ଖାଇସାରିଲିଣି।
ଛାଆ। ଆଉ ଆପଣଙ୍କର ଏଇନାତ ବର୍ଷା ଦିନ ଚାଲିଚି! ଆପଣଙ୍କ ଘର କଣ ସବୁ ଚାଷ କରୁଛନ୍ତି!
ହୁଁ।
ମୁଁ କହିଲି ଆପଣଙ୍କର ଏଇନା ସବୁ କଣ ଚାଷ କରୁଛନ୍ତି ବର୍ଷା ଦିନ ତ ଚାଲିଛି।
ଏବେ ଚାଲିଥବ ଯେ ତଳି ପଡିଛି ଧାନ ତଳି ପଡିଛି ତ ଏବେ। ଆଉ ପନିପରିବା ଚାଷ ସବୁ ହେଇଛି ଆଉ।
ଓହୋ।
ଆପଣଙ୍କ ଆଡେ କଣ ସବୁ ଚାଷ ଭାଇ?
ଆମର ସେଇ ଧାନ ଏବେ ଚାଲିଛି ତଳି ପୋଡୁଛି ବାକି ଧାନ ହରିିଆ ଚାଷ ହେଇଛି। ଆଉ ଏମିତି ପନିପରିବା ସବୁ ବାଇଗଣ ଭେଣ୍ଡି କାକୁଡି।
ଏଇସବୁ ଲାଗିଚି।
ପନିପରିବା ଯୋଉ ପାନ ଚାଷ ହୁଏ ଆପଣଙ୍କ ଆଡେ।
ଆଜ୍ଞା ଆଜ୍ଞା।
ଆଛା। ଆଉ କୁଆଡେ ବୁଲାବୁଲି କରିବାକୁ ଯିବେ ପୁରୀ ହେଇଗା।
ପୁରୀ ଏଇନା ଯାଇନୁ ପଛରେ ଯିବୁ ଆଉ ଏଇନା ତ ଟିକେ ସୁଯୋଗ ମିଳୁନି ଯିବା ପାଇଁ।
ହଁ ହଁ।
ଆଉ ଆପଣ ସବୁ କୁଆଡେ ଯାଇଥିଲେ?
ହୁଁ ମୁଁ ଯାଇନି ମୁ ଯାଇଥିଲି ଗୋଟେ ଜାଗା ଆଉ ବୁଲିବାକୁ ଯାଇଥିଲି କିନ୍ତୁ ସେଠି କିଛି ନାହିଁ ଆଉ।
ଓହୋ। ଆଉ ଆପଣଙ୍କ ଏରିଆରେ କଣ ସବୁ ଦର୍ଶନୀୟ ସ୍ଥାନ ଅଛି?
ଆମ ଏରିଆରେ ସବୁ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି। ଶିବ ଠାକୁରଙ୍କର ଅଛି। ତାପରେ ହନୁମାନ ମନ୍ଦିର ଅଛି ସବ ହବୁ ମନ୍ଦିର ଅଛି କିନ୍ତୁ ଏତେ ଫ ଫେମସ ନୁହେଁ ଏପଟେ ଏରିଆ ଆଉ।
ଓହୋ କୋହୁ ଜିଲ୍ଲା କି?
ଭୁବନେଶ୍ଵର।
ଆଚ୍ଛା ଓହୋ।
ଆଜ୍ଞା।
ଆଉ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
ହୁଁ ବାପା ମାମା। ଦାଦା କୁଡ଼ି ଭାଇ ଆଉ ଭଉଣୀ ଆଉ ଦଜେ ମା।
ଓହୋ।
ଆପଣଙ୍କ ଘରେ ସବୁ କିଏ କି ଏ ଅଛନ୍ତି?
ଆମର ଅଛନ୍ତି ବାବା ମାମା ଆଉ ଦିଅର ଅଛନ୍ତି। ଅଛନ୍ତି ଆଉ ହଜବେଣ୍ଡ ଯୋଉ ସେ ବାହାରେ ରହୁଛନ୍ତି ଆଉ ମୁଁ ଅଛି ଆଉ।
ଓହୋ। ଆଉ ରୋଷେଇବାସ କଣ କରିବେ?
ରୋଷେଇ ତ ସରିଗଲା ବର୍ତ୍ତମାନ ଆଉ ଏଇନା କିଛି ହବନି। ଆଉ
ହୁଁ।
ଆପଣ ମାନେ କୋଉ ରୋଷେଇ କଲେ ଭଲ ଲାଗେ ଚୁଲିରେ ଗଲେ ଭଲ ଲାଗେ ନା ଗ୍ୟାସ କରିକାରେ ଗଲେ ଭଲ ଲାଗେ।
ଆମକୁ ଆମର ଚୁଲିରେ ଭଲ ଲାଗେ କିନ୍ତୁ ବର୍ଷା ପାଗ ଚୁଲିଥନ ହେଇବେ ଗ୍ୟାସ କରୁଛି।
ଆପଣ ସୋ
ଆପଣଙ୍କ ହ ସେ ଇ ନନ୍ ଭେଜ ଉପରେ ଭଲ ଲାଗେ ଖାଇବାକୁ ବେଶିଆଉ।
ଓହୋ।
ଆପଣଙ୍କୁ କଣ ଭଲ ଲାଗେ?
ଆ ମତେ ତ ସାଧା ଉପରେ ସବୁ କିଛି ଖାଇବାକୁ ଭଲ ଲାଗେ ଆଉ ଆମିଷ ଏତେ ଭଲ ନୁହଁ ଆଉ।
ହଉନି।
ନାଇଁ ଭଲ ନୁହଁ ମୋତେ।
ଓହୋ।
ଆଉ ଆପଣ କ ରୋଷେଇ
କଣ କହିଲେ?
ହ୍ୟାଲୋ।
ହ୍ୟାଲୋ। ଦି ଆପଣଙ୍କ ଘରେ ସବୁ ଭଲ ଅଛନ୍ତି? ହ୍ୟାଲୋ।
ଆଜ୍ଞା ଆସୁଗା ଗାଉନି। ହ୍ୟାଲୋ।
ଆପଣଙ୍କ ଘର?
ଆଜ୍ଞା ଭଲ ଅଛନ୍ତି ସମସ୍ତେ ଆଜ୍ଞା। ହ୍ୟାଲୋ। ଶୁଖିଲା। ହ୍ୟାଲୋ
ହ୍ୟାଲୋ।
ଭ
ହଁ କୁହନ୍ତୁ ଶୁଭୁଛି। ନାହିଁ ସୁବୁଛି କୁହନ୍ତୁ।
ନା ସମସ୍ତେ ଭଲ ଅଛନ୍ତି ଆମର।
ଓହ ଆପଣ ଜଏଣ୍ଟ ଫ୍ୟାମିଲି ନା ଅଲଗା।
ନାଇଁ ନାଇଁ ଆମର ଅଲଗା ଯଏଣ୍ଟ ନୁହଁ। ଆଉ ଆପଣ କଣ ରୋଷେଇ କରି ବତେ।
ନା ମତେ ରୋଷେଇ କରି ଆସେନି।
ଆଛା ରଜରେ ଏଇଠି ଆମର ଚାଲିଥିଲା ଆଜ୍ଞା ଏଇଠି ଆମର ଚାଲିଥିଲା ପିଲାମାନେ ଫଙ୍କସନ କରୁଥିଲେ ରଜ ଦୋଳି ସେଠି ହବ କେଥିଲା ସେଠିକି ଯାଇଥିଲୁ ବୁଲି
ଫେମସ ମାନେ କେମତି କଣ ଫେମସ ସେପଟେ?
ଫେମସ ତ ସେ ପିଲାମାନେ ତ ଖୁସିରେ ସବୁ ମାନେ ପଇସା ଆଦାୟ ଆଦୟ କରିକି। କରିଥାନ୍ତି ମାଇକିଘିରିଆ ଆଣିକି ମାନେ ଆମର ସବୁ ଖେଳ ହରଆ ରଖି ନ୍ତି ଯେମିତି ପୁଚି ଖେଳ ଆଉ ମିଉ ଜିକି ଚେୟାର ଏମିତି ବିଭିନ୍ନ ପ୍ରକାର ଖେଳ ରଖିଥାନ୍ତି ଆଉ ରେ ଜିତିଥାନ୍ତି ତାଙ୍କୁ ଗୋଟେ ଲା ଛୋଟ ଛୋଟ ଗିଫ୍ଟ ଦେଇଥାନ୍ତି। ଝିଅ ପିଲାତ ଗୋଟେ ଖୁସି ରେ କରନ୍ତି ଆଉ ପଇସା ଆଦାୟ କରିକି ଏଇ ସମସ୍ତ ଏଇଡାକି
ହଁ ଝିଅ ପିଲା ତ ରଜରେ ଖୁସିରେ କରନ୍ତି ସବୁ।
ଆଜ୍ଞା। ଆଉ-ଉ ଆମର ଯୋଉ-ଉ ସୋସିଆଲ ମିଡିଆ-ଆ ଆମର ଯୋଉ ମାନେ କିଛି କହିପାରିବେ ଆମର କିଛି ଯୋଉ-ଉ ଉପକାର କରେ କିଛି ଅପକାର କରେ ସେଇ ବିଷୟରେ?
ସୋସିଆଲ ମିଡିଆ ତ ଯେତିକି ଉପକାର କରେ ସେତିକି ଅପକାର ହିଁ କରେ। କିନ୍ତୁ ସୋସିଆଲ ମିଡିଆରେ ବୋହୁତ କିଛି ଶିଖିବାକୁ ମିଳେ ଆଉ।
ଆଜ୍ଞା।
କିନ୍ତୁ ଛୋଟ ପିଲା ଗୁରା ସୋସିଆଲ ମିଡିଆରେ ଟିକେ ବେଶୀ ମୁଣ୍ଡ ପୁରେଇକି ମାନେ ଖରାପ ହେଇଛନ୍ତି।
ହଁ ଆଜିକାଲି ତ ଛୋଟ ପିଲା ଦି ତିନି ବର୍ଷର ପିଲା ବି ମୋବାଇଲ ଦେଖିବାକୁ ବାଇ ହୋଉଛନ୍ତି।
ମୋବାଇଲ ଦେଖିଲେ ଆଜିିକେ ଖାଉନାହାନ୍ତି।
ଆଜ୍ଞା ସେଇଟା ସତ କଥା ଏବେକା ପିଲା ସେମିତି ହୋଉଛନ୍ତି।
ଆଉ କିଛିଟା ପିଲା ଖାଲି ରିଲ୍ସ କରୁଛନ୍ତି ରିଲ୍ସରେ ଭାଇରାଲ ହୋଉଛନ୍ତି।
ଆଜ୍ଞା। ନା ଆଉ ଆମର-ଅ ଯଦି ବି ସୋ ସେଲମେଟ ମାନେ ସାହାଯ୍ୟରେ ଆମେ-ଏଁ ଦୂରରେ ଥିବା ଲୋକଙ୍କୁ ବି ଦେଖିପାରୁ, ଆଉ ଉମ୍ ଦୂରରେ ଥିବା ଖବର ବି-ଇ ଜଲ୍ଦି ଟିକେ ପାଇଥାଏ ଏବାର।
ହଁ ସବୁ ଖ କିନ୍ତୁ ସୋସିଆଲ ମିଡିଆରେ କିନ୍ତୁ ବୋହୁତ କିଛି ଖବର ସବୁ ମିଳିପାରେ। ଯଉଡି ଯା ହୁଏ କିନ୍ତୁ ଖବର ମିଳିପାରେ।
ଥି ଦେଇଥାଏ ମାନେ ଯୋଉ ପିଲାମାନେ ଯି ଆମର ଇଣ୍ଟରନେଟ ଦ୍ଵାରା ପାଠ ପଢା ପଢି କରିପାରିଥାନ୍ତି, ଆଉ
ହୁଁ।
ଅଛନ୍ତି ଭଲ ପିଲା ଅଛନ୍ତି ଯୋଉମାନେ-ଏ ଶିକ୍ଷା ଉପରେ କିଛି କରନ୍ତି, ଆଉ ଗୋଟେ ଗୋଟେ ପିଲା ଅଛନ୍ତି ସେଇ ସୋସିଆମିଲ ସୋସିଆଲ ମିଡିଆ ଯୋଗୁ କିଛି ଖରାପ ହୋଇଯାନ୍ତି ଆଉ।
ପାଁ
ଆଉ କଣ କୋହୁନାହାନ୍ତି? ହ୍ଲୋ।
ହ।
ହଁ ଆଉ କିଛି କହୁନାହାନ୍ତି?
ହଁ।
ଆଉ ଆମର ନହେଲେ କୁହନ୍ତୁ ମୁଁ ପଚାରୁଚି ଆମର ଯୋଉ ଦୈନନ୍ଦିନ ଜୀବନ ବିଷୟରେ ଏ ମାନେ ଆମେ କିଛି ଯୋଉ କରୁଚେ ପ୍ରତିଦିନର କାମ
କି ଦିନଟା ମତେ ସେମିତି ସକାଳୁ ଉଠିବା ନିତ୍ୟକର୍ମ ସାରିକି ନଲେ ଖିଆପିଆ କରିକି କିଏ କଲେଜ ଯାଆନ୍ତି କିଏ ଅଫିସବୁ ଯାଆନ୍ତି।
ଆଜ୍ଞା।
ଏମିତି ସବୁ ଆଉ ହୁଁ ଆପଣଙ୍କର କୁହନ୍ତୁ?
ମାନେ କଁଟା କହିବି କୋଉ ବିଷୟରେ?
ମାନେ ପର୍ବପର୍ବାଣି ବିଷୟରେ କି ଯାହାବି ହୋଉ।
ପର୍ବପର୍ବାଣି ଆମର ତ ଏପଟେ ଚାଲିଥାଏ ଆମର-ଅ ବର୍ଷକ ବାର ମାସ ତେର ପର୍ବ। ଆଉ ଆମର ମୁଖ୍ୟ ପର୍ବ ତ ଏବେ ଏ ଏ ଆମର ହଉଛି ମୁଖ୍ୟ ପର୍ବ ଏପଟେ ଏ ଯୋଉ ରଥ ଯାତ୍ରା ଆମର ଯୋଉଟା କି ଏବେ ଏଇ ମାସରେ ପଡିଛି ତ ଦେବସ୍ନାନ ପୂର୍ଣ୍ଣିମା ଏବେ ଯାଇଛି। ଆଉ ଏବେ ଠାକୁର ଅଛନ୍ତି ଆମର ଅଣସର ଘରରେ ଅଛନ୍ତି ଏବେ ପନ୍ଦର ଦିନ ପର୍ଯ୍ୟନ୍ତ ରହିବେ। ଆଉ ଉ ବର୍ତ୍ତମାନ ତ ତାଙ୍କର ଦେହ ଖରାପ ଅଛି ଜରରେ ଅଛନ୍ତି ଆଉ ପନ୍ଦର ଦିନ ପରେ ଇ ଇ ବାହାରିଲେ ଆମର ଯୋଉ ହବ ଯୋଉ ଆମର ବାହୁଡା ଯାତ୍ରା ଗୁଣ୍ଡିଚା ଯୋଉ ରଥ ଯାତ୍ରା ହଉଛି ଆଉ
ହୁଁ
ତାପରେ ତ ହବ ଆମର ସୁନାବେଶ ହେରିକା ଅଛି ତାପରେ ଏ ଏ ହବ ଯୋଉ ଅ ଅଧରପଣା ହାରିକା ହୁଏ ସେ ଏ ଆଉ ତାପରେ ଲାଷ୍ଟକୁୁ ପହଣ୍ଡି ବିଜେ ଏମିତି ଆମର ଏଇଟା ଚାଲିଚଛି ଆମର ଆଷାଢ ମାସ ତାପରେ ଆସିବା ଆମର ଶ୍ରାବଣ ମାସ। ସେ ଯଉ ମହାଦେବଙ୍କର ପାଣି ହେରିଆ ବୋଲବମ୍ ଅଛି। ଆଗକୁ ମୁଁ ଯାଇନି ତ ମୋ ସ୍ଵାମୀ ଯାଆନ୍ତି।
ହଁ ହଁ
ଆସୁଛି ଆଗକୁ ରାକ୍ଷୀ ପୂର୍ଣ୍ଣମା ହେରିକା ଆସୁଛି। ଏମତି ବହୁତ କିଛି ମାନେ ମାସ ଅନୁସାରେ ଆମର ଯୋଉ ପର୍ବ ପଡିଥାଏ ସେଇ ଅନୁସାରେ ଆମେ ଏ ପାଳନ କରି ହଁ
ହୁଁ ଓଡିଆ ମାନଙ୍କ ତ ସେମିତି ସବୁ ପର୍ଵ।
ଆଜ୍ଞା।
ବୋଲବଙ୍ଗ ଯିିବା ଟା କିନ୍ତୁ ଭଲ ଥାଏ ମଜା କିନ୍ତୁ ରାତିରେ ମଜା ଥାଏ।
ହଁ ଆଜ୍ଞା ସେଇଟା ତ ବହୁତ ଆଉ ଅଛ ପିଲା ବହୁତ ଯାଉଛନ୍ତି ମାନେ ମନରେ ଆଗ୍ରହ ସେତିକି ଅଛି ବୋଲିକା ଯାଉ ଛନ୍ତି ଠାକୁରଙ୍କ ପାଇଁ ପାଣି ଆଣିକି ଢାଳୁଛନ୍ତି।